ହଁ!
କଣ କରୁଚ?
ମୁଁ
ହୁଁ!
ମୁଁ ମଟନ ତରକାରୀ କରୁ
ମଟନ କରୁଥିଲ। ହଉ ଦେଖିବା ମଟନ୍ ତରକାରି ର ରେସିପି କୁହ ମଟନ ତରକାରି ର ରେସିପିଟା କୁହ
ମଟନ ତରକାରୀ ରେସିିବି।
କଣ କଣ ପଡିବ?
ମଟନ ତରକାରି ରେ ପଡ଼ିବ ମଟନ ପଡ଼ିବ।
ହୁଁ ଓ
ମସଲା ପଡିବ।
ହଁ ଆଉ ଆଉ ସେରାକ ମୁଁ ଜାଣିନି କି ମଟନ ତରକାରୀ ରେ ମସଲା ପଡିବ ମଟନ ପଡିବ ରେସିପି ଉ କୁଅ ଗୋଟି ଗୋଟି କରିକି।
ରେସିପି।
ହୁଁ।
ଫାଷ୍ଟ ଜିମି ମୁ ମୁଁ।
ଅଁ
ଭାତ ପଖାଳ ଭାତ ଭଜା।
ଆଜ୍ଞା ଅହ ଆଉ
ଆଉ ଆଉ
କଣ?
କଣ କଣ?
ଆଉ ତୁ କଣ କହୁଚୁ ତମର ସବୁ ସାଉଚି ନାଁ? ତମ ଆଡେ ବର୍ଷା ହଉଛି ନା?
ନାଁ।
ତମ ଆଡେ ବର୍ଷା ହଉ ନାଇ?
ନାଁ।
ଆମର ତ ପ୍ରବଳ ଜୋରେ ବର୍ଷା ହଉଚି।
ଦୁଁ।
ଆଉ ମୁ କଣ ଶୁଣିଥିଲି ତମ ଆଡେ ଭହୁତ ସାରା ଆମ୍ବ ଗଛ?
ମ୍ୟାଙ୍ଗୋ ଟ୍ରି ମ୍ୟାଙ୍ଗୋ ଟ୍ରି।
ତମଆଡେ ଭୋଉତ ସାରା ଆମ୍ବ ଅଛି ତମର ଆମ୍ ଦଶରା କରୁଚ ନା?
ଏ ଅ
ଆମ୍ବସୋରା କରିଚ ନାଁ?
ହଁ।
କଣ କହିଲ?
ହଁ କହୁତୁରୁୁ ଆମ୍ବ ସୋଆ
କିଏ କରୁଚନ୍ତି?
ମୁଁ।
ତମେ
ହୁଁ।
କେମିତି କରୁଚ?
ରଖିଚୁ ପାଞ୍ଚ ଚାରିଟା ଲୋକ ସିଏ କରୁଚନ୍ତି ଆଉ।
ପାଞ୍ଚଟା ଲୋକ ରଚ କରିବା ପାଇଁ।
ଆଉ।
ଓହୋ ଓହୋ। ହାଉ ତମେ ଡିୟୁଟି ଯାଇଥିଲ ନା ଆଜି?
ଆଁ।
ଡିୟୁଟି ଯାଇଥିଲ ନା ଆଜି ଡିୟୁଟି ଯାଇଥିଲ ନା ଆଜି? ହଉ। କାଲି ତମର ଡିୟୁଟଅପ ଅଛିନା?
ହଁ।
ତମେ କେବେ ପୁରୀ ଯାଇଛନା?
ହୁଁ ଯାଇଛି।
ଯାଇଛ?
ହୁଁ।
ଜଗନ୍ନାଥ ଦର୍ଶନ କରି ତାହେଲେ ପୁରୀ ଯାଇଛ? ତମ ଗାଁରେ ଏଥର ରଜ ହୋଉଛି ନା?
ତମେ ଶୁକୁଆ ତରକାରୀ ଖାଇଛ?
ଶୁକୁଆ ତରକାରୀ ମୁଁ ଖାଏନି। ହୁଁ ହୁଁ ନା ନା ମୁଁ ସୁକୁଆ ତରକାରି ଖାଏନି।
ଆଉ ଘୁଷୁରୀ ମାଉସ?
ନା ନା।
ଖାଇନ?
ନା।
ହୋଉ ଘୁଷୁରି ମାଉଁସ ଖାଇବ କି?
ସେରା ଖାଆନ୍ତିନି। ଆଉ ଯୋଉ ତ ତମର ଫେବରେଟ୍ ଖାଇବା କଣ?
ଫେବେରେଟ୍ ଖାଇବା ସକୁଆ।
ହଁ ମୁଁ କହିଲି ତମର କାଳେ ଏବେ ଏବେ ବାହାହର ହେଇଛି କାଇଁ ଭୁଝିକି ଡାକିଲନି।
ମୁଁ ମାଇପ ଟା ସୁଣ୍ଠା ଟା ସିଏ ଖା ଦବନି କାଆକୁ କିଛି।
ଓହୋ ଆଉ ଓ ଆଉ କଣ ଆଇଟମ କରିଥିଲ ହ ତମ ଭୋଜିରେ?
ଭୋଜିରେ?
ହଁ।
ଭୋଜିରେ ମଟନ କରିଥିଲୁ।
ହଁ।
ଚିଲି ଚିକେନ।
ହଁ।
ଚିକେନ ସିକ୍ସଟି ଫାଇପ ଚିକେନ ତନ୍ଦୁରୀ। ମଟନ ଖୋସା ମଟନ୍ ମଟନ ଆଉ କ୍ଷୀରି ପାମ୍ପଟ ପାସେ
ହଁ।
ଆଉ ମ ଚିକେନ୍ କୁକୁଡ଼ା ମଟନ୍ ଖାସି।
ଓହୋ ଆଉ ଯୋଉ ଆଉ ମାଛ ରେ କିଛି କହୁଥିଲ ଯେମିତି କି ଫିସ୍ ଚିଲି।
ମାଛ, ମାଛ ତରକାରୀ।
ଆଉ ତମ ଆଡ଼େ ବର୍ଷା ହଉଛି ନା ଆମର ଆଡ଼େ ତ ଜୋରସେ ବର୍ଷା ହଉଛି।
ହଁ, ହଁକି।
ହଁ, ଆମ ଆଡ଼େ ଜୋରସେ ବର୍ଷା ହଉଛି, ତମ ଆଡ଼େ ବର୍ଷା ହଉଛି ନା? ଚି, ଆଉ ଆମର ଆଜି ଗୋଟେ ନୂଆ ଏସି ଆଣିଚୁ।
ହଁ
ହୁଁ
ଆମର ଆଜି ନୂଆ ଏସି ଆଣିଚୁ ଗରମ ହଉଛି ବୋଲି, ଷାଠିଏ ହଜାର।
କେତେ ଟଙ୍କା ପଇଲା?
ଷାଠିଏ ହଜାର।
ଆଚ୍ଛା। ତମେ ଚାଳ ଝୁମ୍ପୁଡ଼ିରେ ରହିବା ଲୋକ, ଏସି କୁଆଡୁ ପାଇଲ?
କିଣିକି ଆଣିଲୁ ଆମର ପଇସା। ହଁ ଆମର କିଣିକି ଆଣିଚୁ।
ହୁଁ
ହୁଁ
ଉଁ, ହୁଁ।
ତମର କେବେ ଆଣିବ? ତମର ତ ଆଣିପାରିବନି ତମ କତିରେ ପଇସା ନାହିଁ।
ନାଁ ନାଁ ମୁ ସେଇ କଥା ହେତଳୁ ଭାବୁଛି ମୁଁ ତମର ଷାଠିଏ ଟଙ୍କା ନୁହଁ ତମେ ଷାଠିଏ ହଜାର ଟଙ୍କାର ଏସି କୁଆଡୁ ଆଣିଲ?
କିସ୍ତିରେ ଆଣିିଚୁ ପା ପଇସା ନାହିଁ। ମୋ ସ୍ଵାମୀକି ଦଉ, ମୋ ସ୍ଵାମୀ ଆଣିକି ଦଉନାହାନ୍ତି, ସ୍ଵାମୀଟା ଶୁଣ୍ଠାଟା। ମୋ ସ୍ଵାମୀଟା ଭାରି ଶୁଣ୍ଠାଟା।
ହଉ। ତମେ ରୁହ ତମର କଲ୍ ଫଲ୍ ଆଉଛି।
ନାଇଁ ନାଇଁ ମୋର କଲ୍ ଆସୁନି ତମେ କଥା ହୁଅ ମୋ ସହିତ। ତମ ସହିତ ମୋର ଇମ୍ପୋର୍ଟାଣ୍ଟ କଥା ଅଛି। ହଁ
ମେସେଜ୍ ଆଉଚି କଲ୍ ଆଉଛି।
ନାଇଁ ଆଉ ତମେ ଚାଲ କୁଉନ୍ନ ବିରଜା ମନ୍ଦିର ଯିବା ଆମେ ବୁଲିବା ପାଇଁ।
ଯିବା, ଯିବା।
ହଉ ଠିକ୍ ଅଛି।
ମୁ ଯିବି, ନାଁ।
ଆଉ ତମେ କଣ କରୁଚ?
ପଇସା ବହୁତ, ମୁଁ?
ହଁ।
ମୁଁ। ମୁଁ କରୁଚି ତା ଗଛରେ ଚଳୁଛି।
ହଁ ଦେଖିକି ଚଢିବ ବର୍ଷା ଦିନ ଖସି ଖୁସା ପଡିବ।
ଓହୋ।
ହୋଉ ତ ମତେ ମଟନ ର ରେସିପି କହିଲାନି ତ। ମୁଁ କହୁ ମୁଁ କହୁଛି ମୁଁ କହୁଛି।
ହୋଉ। ଇଏ କଲ୍ କରୁଚି।
ମୁଁ କହୁଛି ତମକୁ।
ଇଏ କଲ୍ କରୁଛନ୍ତି?
ମୁଁ କହୁଛି ପା ମୁଁ ମଟନ ର ରେସିପି ଶୁଣ? ହ୍ୟାଲୋ।
ଅଁ ହୋ।
ଫାଷ୍ଟ କୋଉଠୁ ମଟନ୍ ଆଣିବ। ତାପରେ ଗୋଟେ କଡେଇ ବସି ମଟର ଆଣିବ।
ହଁ।
ତାପରେ ଗୋଟେ କଡେଇ ବସେଇବ। କଡେଇ ରେ ତେଲ ପକେଇବ।
ହୁଁ।
ତାପରେ ଗୋଟା ମସଲା ପକେଇବ ଗ୍ୟାସ ଅନ୍ କରିଥିବ ହେଲା ଆ ତାପରେ ଗୋଟା ମସଲା ଫିକିବ ତେଜପତ୍ର ପକେଇବ।
ହୁଁ।
ତାପରେ ସେଥିରେ କିଛି କଟା ହେଇଥିବା ପିଆଜ ପକେଇବା।
ହୁଁ।
ପିଆଜ ଟିକେ ଗୋଲଡେନ କଲର ହେଇ ଆସିଲେ ଗୋଲଡେନ୍ କରି ଆସିଲେ ଆମର ରଖିିବା ବିପିନ୍ ମସଲା ଯେମିତି ନା ନା ମସଲା ଗ୍ରାଇଣ୍ଡିଙ୍ଗ କରି ରଖିଦିଅ ଅଦା, ରସୁଣ, ପିଆଜ। ପିଆଜ ଟିକେ ହାଲକା ହେଇ ଆସ୍ ସିଲେ ସେଥିରେ ଗ୍ରାଇଣ୍ଡିଙ୍ଗ ମସଲା ପକେଇକି ଗୋଳିଆ।
ହୋଉ।
ସେ ମସଲାଟି ହେଇ ଆସିଲା ଆମେ ସବୁ ପାଉଡର ପକେଇବା ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧଣିଆ ପାଉଡର। ମଟନ୍ ମସଲା, ଗୋଲମରିଚ ଗୁଣ୍ଡ। ସବୁ ପକେଇବା ସ୍ଵାଦ ଅନୁସାରେ ଲୁଣ ପକେଇକି ତା କସିବା। ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ତମ ଅନୁସାରେ ପକେଇବ ପକେଇକି କଷିବା। ମସଲା ଭଲସେ କଷି କଷି ତା ସହିତ ତେଲ ଛାଡିିବ ଯେତେବେଳେ ମସଲା କୁ। ତାପରେ ମଟନ ପକେଇବା।
କୁହ?
ଆମ ମସଲାରେ ଅଳ୍ପ ଲୁଣ ପକେଇଥିଲେ ପରେ ମଟନ ହିସାବରେ ଲୁଣ ପକେଇବା। ତାକୁ କଷି କଷି କଷିଆ କଷିଆ। ଦିଟା ଢାଙ୍କୁଡ଼ି ଦବା ତାପରେ ଖୋଲସାରିଲା ପରେ ତାକୁ ଗୋଟେ ପ୍ରେସର ରେ ଦବା। ପ୍ରେସର ଦେଲା ପରେ ଆଳୁ ପକେଇବା ପାଣି ଦବା। ତାପରେ ତାକୁ ଗୋଟେ ସିଟି ମାରିବା ପାଇଁ ବସେଇଦବା। ରୁ ସିଟି ମାରି ସାରା ପରେ ମଟନ ରେଡି ତା ପରେ ଗରମ ମସଲା ପକେଇକି ଦେଇକି ବାଡିକି ଖାଇଦବା।
ହଁ
ହଁ ତମେ ବି ଚାହିଁଲେ ଟମାଟୋ ପକେଇ ପାରିବ।
ହୁଁ ହୁଁ।
ହ
ହଉ। ହଉ।
ହଉ ମୁଁ ଆଉ ଆଉ କେତେ ବି କହିବି। ଆଉ କିଏ ରେସିପି କହିବି ଆଉ କୋଉ ରେସିପି ତମକୁ
ଆଉ ରେସିପି ଆଳୁ ତରକାରୀ?
ହାରିଆନି ଚିକେନ ବିରିୟାନୀ କଣ?
ହୁଁ।
କଣ ହେବି?
ପୋଡା ପୋଡି ଦଳା ଦଳି।
ପୋଡା ପୋଡି ଦଳା ଦଳି ହେଗୁଡା ରେସିପି? ହଉ ତାହେଲେ ମୋର ବହୁତ କାମ ଅଛି ମୁଁ ତୁମକୁ ପରେ କଲ୍ କରୁଛି। ହଉ ମୁଁ ତୁମକୁ ମୁଁ ପରେ କଲ କରୁଛି। ହଉ।
ହଉ।